ହ୍ୟାଲୋ। ଆଜ୍ଞା ନମସ୍କାର୍।
ହ୍ୟାଲୋ।
ଆଜ୍ଞା ଶୁଭୁଚି କି କିଛି ନେଟୱାର୍କର ଅସୁବିଧା ଅଛି କି?
ଆପଣଙ୍କୁ ମୋ କଥା ଶୁହାଯାଉଚି। ମୁଁ କଇଲି ଆପଣଙ୍କୁ ମୋ କଥ୍ କେତେ ଶୁଣାଯାଉଚି।
ହଁ ଶୁଣାଯାଉଚି ଠିକ୍ ଅଛି କଁ କରୁଚନ୍ତି? ନାଇଁ କିଛି ନାଇଁ ବର୍ଷା ପାଗ ଅଛି ତ ମୁଁ ଘରେ ଆଜ୍ଞା ବେଶୀ
ମୁଁ କିଛି ନାହିଁ ବସିଚି ଆଉ ଆପଣଙ୍କ ସହ କଥା ହଉ କଣ ତ?
ହ୍ଯାଲୋ।
ହ୍ୟାଲୋ।
ଆପଣଙ୍କ ଭଏସ୍ ଆପଣଙ୍କ ଭଏସ୍ ଟିକିଏ କଟିଯାଉଚି।
କଣ
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଭଏସ୍ ଆପଣଙ୍କ ଶୁ
ମୁଁ ଆପଣଙ୍କୁ ମୁଁ କହିଲି ଏବେ ଆପଣଙ୍କୁ ମୋ କଥା ଶୁଭାଯାଉଚି?
ନାଇଁ ସେମିତି ଆଜ୍ଞା କଟି ଯାଉଚି କିଛି ୱାଇଫାଇ କନେକ୍ସନ କରିଚନ୍ତି କି?
ହଁ ମୁଁ ୱାଇଫାଇ କନେକ୍ଟ କରିଚି।
ଆଉ ସେଥିପାଇଁ ବି କିଛି ଅସୁବିଧା। ହ୍ୟାଲୋ ୱାଇଫାଇ ସଂଯୋଗ କରିଥିବାରୁ କିଛି ଅସୁବିଧା ଦେଖଉଥିବ।
ଆଚ୍ଛା ଏବେ ଆପଣଙ୍କୁ ମୋ କଥା ଶୁଭାଯାଉଛି ନା?
ହଁ ଏବେ ଶୁଭାଯାଉଚି କୁହନ୍ତୁ?
ମୁଁ କହିଲି ଆପଣଙ୍କର କଣ ଚାଷ କଣ କରନ୍ତି କି? ଏ ସମୟରେ ସବୁ ଚାଷ କରନ୍ତି ନା ଆପଣଙ୍କର କଣ କର୍
ହଁ ଚାଷ ହୁଏ ହେଲେ ଆମର ତ ସେମ୍ତି କିଛି ପ୍ରାୟ ଚାଷ ହୁଏନି କିନ୍ତୁ ଆମର ମୁଖ୍ୟତଃ କଣ କି ଘର ଘରୋଇ ଖାଇବା ପାଇଁ କେବଳ ଆମର ପନିପରିବା ଚାଷ ହୁଏ। ଯେମ୍ତି କିି ବାଇଗଣ, କାକୁଡି ଆଉ ଆଳୁ, ପିଆଜ ଏମ୍ତି ମାନେ ମାନେ ଆମେ ବିକ୍ରୟ କରିବା ପାଇଁ ତ କିଛି ଉପାର୍ଜନ କରୁନୁ କିନ୍ତୁ ଆମେ ଘରୋଇ ଖାଇବା ପାଇଁ ଏସବୁ ଉପାର୍ଜନ କରିଥାଉ।
ଇଏଇଏ ବହୁତ ବଢିଆ ଜାଣିଚନ୍ତି ନା ଆପଣ ବିକ୍ରି କରିବାର ମୁଣ୍ଡରେ କିଛି ନ ରଖିକି ଅତି କମରେ ନିଜେ ଖାଇବେ ତ ଭଲ ଖାଇବାଟା ବିନା ସାର ଦେବା ଖାଇବା। ହଁ ଲୋ ଆଜିକାଲିତ ଦେଖ୍ ପଥିବେ ଖାଲି ସାର ଦେବା ଖାଇବା ଖାଇକି, ସତେଜ ପରିବା ଖାଇଲା ଭଳିଆ ବି ସେ ସବୁ ଲାଗୁନି।
ଆଜ୍ଞା ନିହାତି, ଆଉ ଆପଣ ଆଜି କାଲିର ବଜାର ଦର ତ ଜାଣିଥିବେ
ସେଇତ, ଆଉ ନିଜ ବାରିରୁ ତୋଳକି ଆଣିକି ଖାଇବାର ମଜା ତ ଅଲ୍ ଗା ହିଁ କିଛି।
ହଁ ଆଉ ଯାହାବି କଣ କି ବଜାରରେ ଯାହାବି ମିଳୁଚି ସେ ସବୁ କଣ କି ଅଧିକା ଦିନରୁ ତୋଳିକି ଅମଳ କରିକି ସେସବୁ କଣ୍ କି କିଛି ସାର ଜାତ୍ ତୀୟ, ରାସାୟନିକ ସାର ସେଟା ପ୍ରୟୋଗ କରିକି, ସେଟା ସର୍ ସଂରକ୍ଷଣ କରି ରଖାଯାଇଥାଏ, ତ ତାହା ସଜ ହେଇ ନଥାଏ, ଆଉ ଆମେ ଯେ ଯୋଉଟା ବାଡିରୁ ଆଣିକି ତୋଳିକି ଆଣିଥାଉ ତ ସେଇଟା ପୁରା ସଜସଜ ହେଇଥାଏ।
ଆଜ୍ଞା। ହଁ ତା ସହିତ ଦେଖିନୁ, ନିଜ ବାରିରୁ ଟିକେ ତୋଳିକି ଆଣିକି ଖାଇବାରେ ଅଲଗା ହିଁ କିଛି ଖୁସି ଥାଏ।
କିଛି ଦିନ କଷ୍ଟ କରିଦିଅ, ତାପରେ ବସିକି ଖା
ହଁ ସେମିତି ଆମର କିଛି ଖାଇବା ପାଇଁ ଆଜ୍ଞା କିଛି ଅମଳ କରିଥାଉ ଆଉ, ଆଉ ଆପଣ
ମୋର ସବୁ କରନ୍ତି ବୋଧେ, ମତେ ଯାହା ଲାଗେ ମୋର ସେମିତି କିଛି ତ ଅଧିକ ଆଇଡିଆ ନାହିଁ, ହେଲେ ବି ସେଇ ସମୟରେ ବୋଧେ ମକା ଚାଷ ବି ସବୁ କରନ୍ତି, ଆପଣଙ୍କର କରନ୍ତୁ?
ଆଜ୍ଞା ଆମର ତ ମକା ଚାଷ ହୁଏନି କିନ୍ତୁ ଆମ ଗାଁରେ ଏ ଏ ଅଧିକାଂଶ ଲୋକ ମକା ଚାଷ କରନ୍ତି। ଆଉ ଆପଣ ଗାଁ ଗହଳିରେ ଜାଣିଥିବେ ତ କଣ କି? ଆଜି ଆମ ଘରେ ରେ ଯଦି ଅଧିକା ଆଳୁ ଅଛି ତ, ଆମେ ଯଦି ଆଉ କାହାକୁ ଆଳୁ ଦେବୁ କହିଲେ ସେମାନେ ତାଙ୍କର କଣ କି କିଛି ଇ ଅନ୍ୟ କିଛି ଜିନିଷ ଆମକୁ ଦେଇଥାନ୍ତି, ତ ଗାଁ ଗହଳିରେ ସେ ପ୍ରଥାଟା ଆଜି ଯାଏଁ ଚାଲି ରହିଛି।
ଆରେ ବହୁତ୍, ଏଇଟା ତ ବହୁତ୍ ବଢିଆ କଥା, ଏଇଟା ତ ବହୁତ ବଢିଆ ଜିନିଷ ଟା। ଆପଣଙ୍କର ଯଦି ଗୋଟେ ଜିନିଷ ଅଛି ଆପଣ ଦେଲେ, ସେମାନେ ଆଉ କିଛି ଚାଷ କରଥିବେ ଆପଣଙ୍କୁ ଦେବେ। ୱାଓ, ଏଇଟା ତ ବହୁତ ବଢିଆ କଥା କହିଲେ। ଏମତି ରହିଲେ, ଏଇଟା ହିଁ ମାନେ ରହିବାର ମଜା, ଏଇ ଜିନିଷ ଆପଣଙ୍କୁ ସହରରେ ମିଳିବନି, ଯୋଉ ଜିନିଷ ଏଇଟା ଆପଣଙ୍କ ଗାଁରେ ମିଳୁଚି।
ଆଜ୍ଞା ସତ କଥା, ଆଉ କଣ କି, ସେମିତି ଆମର ଚାଲିଲେ କଣ କି ଆମର ସମ୍ପର୍କ ମଧ୍ୟ ନିବିଡ଼ଥାଏ ଆଉ ଆମର କଣ କି ସମ୍ପର୍କ ଦୃଢ ହେଇଥାଏ।
ହୁଁ, ଏଇ ଜିନିଷ ତ ଠିକ୍ କହିଲେ। ଆପଣ ଗୋଟେ ଗାଁ ର ଯଦି ହେଇଥିବେ, ଆପଣଙ୍କଠୁ ଗୋଟେ ଦୁଇ କିଲୋମିଟର ହଉ କି ପାଞ୍ଚ କିଲୋମିଟର ଦୂରରେ ରହିଥିଲେ ବି ଆପଣ ତାକୁ ଚିହ୍ନିଥିବେ। ନାଇଁ ସିଏ ଆମ ଗାଁ ଲୋକ, ମାନେ ସେ ରକ୍ତର ସମ୍ପର୍କ ନଥାଉ ତା ବା ବାଦେବି, ଆପରେ ଗୋଟେ ସହରରେ ରହିଲେ ଅସୁବିଧା କଣ ହୁଏ ଆପଣ ଘର ସାଇଡ୍ ରେ କାନ୍ଥ ଲାଗିକି ରହିଥିଲେ ବି ଆପଣ ନା କାହା ବିଷୟରେ ଜାଣିଥିବେ, ନା ସିଏ ଆପଣଙ୍କ ବିଷୟରେ ଜାଣିଥିବ?
ଆଜ୍ଞା ସତ କଥା, ମୁଁ ମଧ୍ୟ ବେଳେ ବେଳେ ସହରରେ ସେଇଟା ଲକ୍ଷ୍ୟ କରିଥାଏ। କାହିଁକି ନା ଘରେ, ତାଙ୍କ ଘରେ କିଛି ଅସୁବିଧାରେ ଥିବେ କିନ୍ତୁ ତାଙ୍କୁ ପଡିଶା ଲୋକ ଦେଖୁଥିବେ ସିନା କିଛି ସହଯୋଗର ହାତ ବଢଉନଥିବେ। ତ ମାନେ ପଡୋଶୀ ହେବାର ଏହା କି ଲାଭ ନାହିଁ ଏଇଟା।
ନାଇଁ ସବୁ ପଡୋ ସେ ନୁହଁନ୍ତି, ସେ ଜିନିଷ୍ ଆପଣ ଯଦି ଜଣଙ୍କ ସହିତ ଅପ୍ ଆପଣ ଯଦି ତା ଅସୁବିଧାରେ ଠିଆ ହେବେ ସିଏ ବି ଆପଣଙ୍କ ଅସୁବିଧାରେ ଠିଆ ହବ କିନ୍ତୁ ପ୍ରକୃତରେ ସହର ଗୁଡାକରେ କଣ ଅସୁବିଧା ହୁଏ ନା। ଯିଏ ଯାହାର ନିଜର କର୍ମ କ୍ଷେତ୍ରରେ ଏତେ ବ୍ୟସ୍ତ ରୁହନ୍ତି ଯେ ସମୟ ଅନୁସାରେ ନିଜର କର୍ମ କ୍ଷେତ୍ରକୁ ବାହାରିକି ଯାଆନ୍ତି। ସମୟ ହେବା ମାତ୍ରେ ଆସନ୍ତି ସେମିତି ଆସିକି ପୁଣି ନିଜର ଖାଇବା ବନେଇବା। ସେଇ ସମୟ ସେତିକି ଭିତରେ ସମୟ ପଳେଇଯାଏ ଯୋଉ ସମୟ କି ଆମେ ଆଉ କାହାକୁ ବି ଦେଇ ପାରୁନୁ କି ନାଇଁ ଏଇଠିକି କିଏ ରହୁଛି ଆମ ପାଖରେ। କାହା ସହିତ ସେ ଯୋଗାଯୋଗ କରିବା କି କଥା ହବା ଭଲ ମନ୍ଦ। ସେ ସବୁ ହେଇପାରେନି ଯୋଉ ଜିନିଷ ଗାଁ ରେ ଆମେ କଣ କିଛି ସମୟ ଟିକେ ଆମକୁ ଯଦି ଫି ଟାଇମ ବି ମିଳିଗଲା। ବାହାରେ ବାହାରେ ବାହାର କିି ଠିଆ ହଉ। ସେଇ ସମୟରେ ଆମେ ମାନେ ନିଜ ନିଜ ଭିତରେ ଗୋଟେ ଯୋଗାଯୋଗ ହେଇଯାଏ। ସେ ନାଇଁ କୋଉଠିର କଣ ସବୁ ଜାଣିପାରୁ କଥା ହେଇଯାଉ ଭଲ ମନ୍ଦ ହଉ ହଉ କି କେତେବେଳେ ଗୋଟେ ବହୁତ ଭଲ ସମ୍ପର୍କଟେ ଗଢି ଉଠେ ସେ ଜିନିଷ ଜଣା ପଡେନି। ଯୋଉ ଜିନିଷ କି ସହରରେ ସିଏ ସମ୍ଭବ ନୁହଁ। ଆପଣ ବାହାରକୁ ବାହାରିକି ଠିଆ ହେଲେ ବାହାରେ ବାହାରକୁ ଆପଣ ଠିଆ ହେଇ ଯାଆନ୍ତୁ। କିନ୍ତୁ ଆପଣ ଗୋଟେ କେହି କଥା ହେବେନି ଆପଣ ଅଜଣା ସେ ଜାଗାରେ। ପୋଡା ସେ ଜିନିଷ ହୁଏନି ଆଉ।
ହଁ ଆଉ କିଛି ବି ଯଦି ଆମର କିଛି ପ ପୂଜା ପର୍ବାଣୀ ହଉଛି କି ଘରେରେ କିଛି କି ମାଙ୍ଗଳିକ କାର୍ଯ୍ୟ ହେଉଛି। ତ ଗାଁ ଲୋକ ସମସ୍ତେ କଣ କି ମିଶିକି ଏକତ୍ରିତ ହେଇକି ସହଯୋଗ କରନ୍ତି ଆଉ। ଭଲରେ କେମିତି କାମ କାର୍ଯ୍ୟ ଟା ସରିଯିବ ସେ ପ୍ରତି ଅଧିକା ଦାୟିତ୍ବବାନ ରୁହନ୍ତି।
ହୁଁ ଏଇ ଜିନିଷ ତ ଠିକ କଥା କହିଲେ। ସମସ୍ତେ ମିଳିମିଶିକି ଗୋଟେ କାମ କରନ୍ତି ମାନେ ଯିଏ ଯାର ଦାୟିତ୍ବ ନେଇଯାଏ ଯେମିତି ଯେ ନାଇ ମୁଁ ଏଇ ଜିନିଷଟା କରିଦେବି ସିଏ କହେ ମୁଁ ସେଇ ଜିନିଷଟା କରିଦେବି।
ଆଜ୍ଞା ଆଉ ଆପଣଙ୍କ ଗାଁରେ କିଛି କିଏ ଆପଣ ଆ ଆପଣଙ୍କ ପାଖରେ କିଛି ମନ୍ଦିର ଅଛି?
ହୁଁ ମୁଁ ମୁଁ ଯୋଉଠି ରହୁଛି ମୋ ପାଖରେ ମୋ ଗୋଟାଏ ଘର ଛାଡିକି ହିଁ ସାଇ ମନ୍ଦିର ଅଛି ବହୁତ ଭାଗ୍ୟ ସେ ଜିନିଷ ପାଇଁ ମୁଁ
ଆଜ୍ଞା ସାଇ ଭଗବାନଙ୍କ ବିଷୟରେ ମୋର ତ ହଁ ଆମ ଗାଁରେ ବି ମନ୍ଦିର ଅଛି ପାଖ ଘରେ। ମୁଁ ତ ମୋର ତ ସାଇ ସାଇ ଭଗବାନଙ୍କ ବିଷୟରେ ଆମ ଗାଁ ରେ ନୃସିଂହ ମନ୍ଦିର ଅଛି।
ଆରେ ବା ବହୁତ ସୁନ୍ଦର ମନ୍ଦିର ଅଛି।
ଆଜ୍ଞା ଆପଣ ସାଇ ଭଗବାନଙ୍କ ବିଷୟରେ କିଛି କହିପାରିବେ ମୋର ସେଥିପ୍ରତି ତ କିଛି ଅଧିକା ଜ୍ଞାନ ନାହିଁ।
ନାଇଁ ମୋର ବି ମୁଁ ମିଛରେ ବି କଣ ପାଇଁ କହିବି ଯୋଉ ଉପରେ ମୋର ବି ଜ୍ଞାନ ନାହିଁ ମୁଁ ସେ ବିଷୟରେ କହିବା ବି ମୋ ପାଇଁ ଭୁଲ ହେଇଯିବ କାହିଁକି ଯୋଉ ଜିନିଷ ମୁଁ ଜାଣିନଥିବି। ସାଇ ଭଗବାନଙ୍କ ଉପରେ ମୋର ସେମିତି କିଛି ବି ଧାରଣା ନାହିଁ ହେ ଛୁଆବେଳେ ଯେତେବେଳେ ଜାଣିଥିବେ ଟି ଭି ରେ ଦେଖିଛନ୍ତି ନା ନାଇଁ ମୁଁ ଜାଣିନି ସାଇ ବାବାଙ୍କର କିଛି ସିରିଏଲ ଆସେ। ଯୋଉ ଧାରାବାହିକ ଗୁଡାକ ଆସୁଥାଏ ସେ ସମୟରେ ବାସ୍ ମୁଁ ସାଇବାବାଙ୍କର ଦେଖିଥିଲି। ମୁଁ ଯେତେବେଳେ ଦେଖିଥିଲି ସେଇଗୁଡାକୁ ଧୀରେ ଧୀରେ ମୋର ସାଇବାଙ୍କୁ ପ୍ରତି ଗୋଟେ ଅଲଗା ଭଲ ପାଇବା ଆସିଥିଲା ମାନେ ଦେଖନ୍ତୁ। ସାଇ ବାବାଙ୍କୁ ଧୀରେ ଧୀରେ ଯେତେବେଳେ କିଛିଟା ଲୋକ ହୁଏ ତ ବହୁତ୍ ଅପମାନ କରିଥିଲେ। ଯେ ନାଇଁ ଭଣ୍ଡ ହେଇଥିବ ଏମିତି ହେଇଥିବ ସେମିତି କହିକି ସେଇ ସମୟରେ। ଆଜିକା ସମୟରେ ଯେମିତି ଗୋଟେ ଆମେ ମଣିଷ ହିସାବରେ କୋଉଟେ କିଏ ଆସିକି ଯଦି ରହିଲା ତାହାକୁ ବିଶ୍ୱାସ କରୁନୁ ଗୋଟେ ପ୍ରକୃତ ଭଲ ମଣିଷ ହେଇଥିଲେ ବିଶ୍ଵାସ କରିବା ଏତେ ସହଜ ନୁହଁ। ସେମିତି ସେଇ ମଣି ମାନେ ସାଇ ବାବାଙ୍କୁ ସେମତି ସେ ସମୟରେ ବହୁତ ଜଣ ଅବିଶ୍ଵାସ କରିଥିଲେ। କିଏ ତ ସାଇବାବା ଯେତେବେଳେ ଭିକ୍ଷା କରିବା ପାଇଁ ମାଗିବା ପାଇଁ ଯାଉଥିଲେ। ସେ ସମୟରେ କିଛି ଲୋକ ମାନେ କବାଟ ଟାକୁ ଦେଇ ଦେଇେ ଦେଇଥିଲେ ଖାଇବାକୁ ବି ଦେଇ ନଥିଲେ ଏମିତି ବହୁତ୍ ସେ ମାନେ ତାଙ୍କ ସହ ଖରାପ ହେଇଛି। କିନ୍ତୁ କେବେ ବିି କାହା ପ୍ରତି ତାଙ୍କର ନା ରାଗ ଆସିଛି ମାନେ କ୍ରୋଧ କହିବା ଜିନିଷ କାହା ପ୍ରତି ଆସିନି ନା କ୍ରୋଧ ଆସ ନା ଘୃଣା ଆସିଛି ନା କାହାକୁ ସେ ଅଭିଶାପ ଦେଇଛନ୍ତି। ସେମିତି କି ମାନେ ଛୁଆ ବେଳେ ମୁଁ ଯାହା ଦେଖିଥିଲି ସିରିଏଲ ର କଥା କହୁଛି। ସେମିତି କିଛି ଦେଇନାହାନ୍ତି ଆଉ ତାପରେ ବି ଦେଖିବେ ଯେତେବେଳେ କି ଧୀରେ ଧୀରେ ସାଇ ବାବାଙ୍କୁ କିଛି ଜଣ ଜାଣି ପାରିଲେ ସାଇ ବାବାଙ୍କର ହ ପ୍ରକୃତ ବିଷୟରେ ଧୀରେ ଧୀରେ କିଛି ଜାଣି ପ୍ରକୃତ ବିଷୟରେ ମାନେ କଣ ସାଇ ବାବାଙ୍କ ପାଖରେ କିଛି ଜଣ ଭଲ ହେଇପାରିଲେ ସେଇ ଟାଇମିଂ ରେ ସ ସାଇ ବାବାଙ୍କୁ ସବୁ କହିଲେ ବୈରଗୀ। ଏଇ ଯୋଉ ଏଇ ଜିନିଷ ସମସ୍ତେ କହିଛନ୍ତିୀ ଏଇଟା ନିରାଟ ସତ୍ୟ। ଏମିତି ସବୁ କହିଛନ୍ତି ତ ସେଇ ସମୟରେ କଣ କଣ ହେଇଛି ନା ମାନେ ତାପରେ ଯେତେବେଳେ ଜାଣିଲେ ଯେ ନାଇଁ ସାଇବାଙ୍କ ପାଖରେ ଏମିତି ଭଲ ହେଇଗଲେ ଇଏ ହେଲେ। ତାପରେ କିଛି ଜଣ ତାଙ୍କୁ ଯେତେବେଳେ ମାନିଲେ ବହୁତ୍ ଭଲ ଘର ବି ତାଙ୍କୁ ଯୋଗେଇ ଦେଲେ ମାନେ ଭଲ ଜୀବନ ଯାପନ କରିବା ପାଇଁ ଗୋଟେ ଯାହା ଯାହା ଦରକାର ସେ ସବୁ ଜିନିଷ ତାଙ୍କୁ ଯେତେବେଳେ ଜୋଗେଇ ଦେଇଥିଲେ କିନ୍ତୁ ସିଏ କିନ୍ତୁ ସେ ସେଇ ସମୟରେ କଣ କଲେ ସେଇ ସବୁ ଜିନିଷକୁ କେତେବେଳେ ବି ମଧ୍ୟ ଇଛା କରିନାହାନ୍ତି। ସେ ଯୋଉ ଭଳିଆ ଜୀବନ ମାନେ ବଞ୍ଚି ଆସୁଥିଲେ ସେଇ ଜୀବନରେ ହିଁ ବଞ୍ଚିବା ପାଇଁ ସବୁବେଳେ ଇଚ୍ଛା କରିଛନ୍ତି। ମତେ ସେଇ ସବୁ ଜିନିଷ ତାଙ୍କର ପ୍ରକୃତରେ ବହୁତ ଭଲ ଲାଗେ ସେଇ ସମୟରେ ଯେତେବେଳେ ମୁଁ ଦେଖୁଥାଏ। ତ ସେମିତି ହେଇକି ଧୀରେ ଧୀରେ ତାଙ୍କ ପ୍ରତି ଗୋଟେ ମୋର ମାନେ ସେଇ ଭଗବାନଙ୍କ ପ୍ରତି ଗୋଟେ ଅଲଗା ହିଁ କିଛି ଭାବ ଆସିଥିଲା। ତାପରେ ମୁଁ ଧୀରେ ଧୀରେ ଯେତେବେଳେ ମନ୍ଦିର ବି ଗଲି ସେ ସାଇ ମନ୍ଦିର ଆଗରୁ ଏତେ ନଥିଲା କହିବାକୁ ଗଲେ ଏତେ ବି ନଥିଲା ଧୀରେ ଧୀରେ ମନ୍ଦିର ବି ଯେ ସେତେବେଳେ ହେଲା ସାଇଠାକୁର ଠାକୁରଙ୍କ ବିସ ମୁଁ କିଛି କିଛି ଯେତେବେଳେ ଶୁଣିବାକୁ ପାଇଲି ମତେ ଭଲ ଲାଗିଲା ଗୋଟେ ବିଶ୍ୱାସ ଆସିଲା ଆଉ ସେ ଠାକୁରଙ୍କୁ ଦେଖିଲେ ବି ଆଉ ଗୋଟେ ଜିନିଷ ଦେଖିବେ ଯୋଉ ଠାକୁରଙ୍କୁ ଦେଖିଲେ ଯଦି ଭାବଟା ଆପଣଙ୍କର ଆସିଲା ଆପଣଙ୍କର ତାହା ବିଷୟରେ ଆଉ କିଛି ଜାଣିବା ଦରକାର ନାହିଁ। ଏବେ ଜଗନ୍ନାଥଙ୍କ ବିଷୟରେ କଣ ସମସ୍ତେ ଜାଣିଥିବେ ସେଇ ମାନେ ଏବେ ଦେଖନ୍ତୁ ଜଗନ୍ନାଥଙ୍କର ବହୁତ କିଛି ଅଛପା କାହାଣୀ ଗୁଡାକ ଅଛି ଯୋଉ ଜିନିଷ କି ଆମେ ଜାଣିନୁ ଆଜି ବି ଜାଣିନୁ କହିବାକୁ ଗଲେ। ବହୁତ୍ ସୁନ୍ଦର ସୁନ୍ଦର ଜିନିଷ ଅଛି ଯୋଉ ଜିନିଷ ଜଗନ୍ନାଥଙ୍କ ସହ ଘଟି ଯାଇଛି। ଆଗରୁ ଆମେ କିଛି କିଛି ଜିନିଷ ପାଠରେ ପଢେଇକି ଜାଣିଛେ କୋଉଠୁ ତ ଟିଭିରୁୁ ଦେଖିକି ଜାଣିଛେ। କିନ୍ତୁ ଏମିତି ବି କିଛି ଜିନିଷ ଅଛି ଯଉଟା କି ଆମେ ଜାଣିନୁ। କିନ୍ତୁ ଭାବରେ ସେଇ ଠାକୁରଙ୍କୁ ଦେଖିଦେଲେ ଆମ ଆଖିରୁ ଲୁହ ପଳେଇ ଆସେ। ଆମକୁ ତ ସେତିକି ହିଁ ଦରକାର ନା ବାସ୍ ଭ ଭାବ ଆଉ ଭକ୍ତି ଯଦି ଆସିଲେ ଠାକୁରଙ୍କୁ ମାନ। ଆଉ ସେଇ ଆମେ ସେଇ ବିଷ ତାପରେ ଜାଣିନୁ ଇ କରିନୁ ବୋଲିି କି ତ ସେଇ ଠାକୁରଙ୍କୁ ମାନ ମାନି ସେମିତି ତ ନାହିଁ ସେମିତି ମୁଁ ସାଇ ବାବାଙ୍କୁ ମୁଁ ମାନେ।
ଆଉ ଆପଣ କୋଉ ଠାକୁରଙ୍କୁ ମାନନ୍ତି?
ମୁଁ ପ୍ରାୟତଃ ଆମ ଗାଁ ରେ ଯେହେତୁ ନୃସିଂହ ଠାକୁର ଅଛନ୍ତି ତ ମୁଁ ପ୍ରାୟ ନୃସିଂହ ଠାକୁରଙ୍କୁ ମାନିଥାଏ। କିନ୍ତୁ ମୁଁ ଏମିତି ନାହିଁ କି ଅନ୍ୟ ଭଗବାନଙ୍କୁ ଘୃଣା କରେ ସେମତି ନାହିଁ ମୁଁ ପ୍ରାୟତଃ
ଏମିତି ଆମେ କୁଉ ଗୋଟେ ଠାକୁରଙ୍କୁ ହିଁ ଆମର ପ୍ରତି ସମୟରେ କିଛିବି ବିପଦ ପଳେଇଆଇଲା ନା ମାନେ ଗୋଟେ ଠାକୁରଙ୍କ ନାଁ ହିଁ ପଳେଇ ଆସେ ସେମିତି ନାଇଁ ଯେ ଆମେ ସେଇ ଠାକୁ ଠାକୁରଙ୍କୁ ଆଡେ ଦେଇକି ଅଲଗା ଠାକୁରଙ୍କୁ ଅପମାନ କରୁଛୁ କି ମାନୁନୁ ଏମିତି ନାଇଁ।
ନିହାତି ଆପଣଙ୍କ ସହି--କଥା ହେଇକି କଣ କି ସାଇ ଭଗବାନଙ୍କ ବିଷୟରେ ବହୁତ କିଛି ଶିଖିବାକୁ ମିଳୁଛି ଧନ୍ୟବାଦ।
ଆରେ ମତେ ବି କିଛି ଜଣା ନଥିଲା ମୁଁ ଯାହା ଜାଣିଥିଲି ସିରିଏଲ୍ ରୁ ଦେଖି ଜିନିଷ କଲା ମୋ ବି ଛୁଆବେଳେ ଦେଖିଥିଲି। ବହୁତ୍ ବହୁତ୍ ଧନ୍ୟବାଦ।
ଧନ୍ୟବାଦ ରହିଲି।